ହେଲା ଏଠି ଛାତ ଉପରେ ଅଛି ଆଉ।
ହଁ ଖାଇବା ସରିଲାଣି କି?
ହଁ ଖାଇବା ସରିଲାଣି ଖାଇକି ପ୍ୟାଣ୍ଟ ପ୍ୟାଣ୍ଟଶାର୍ଟ ଅ ଅ ପାଣି ରେ ପକେଇଥିଲେ ଏବେ ସଫା କରୁଥିଲେ ଆଉ।
ନିଜେ ନିଜେ ସଫା କରୁଛ।
କଣ କରିବା।
କାଇଁ ସଫା କରିବାକୁ ରଖିନ କି ୱାସିଂ ମେସିନ।
ନା ନା ୱାସିଂ ମେସିନ ଗୋଟେ ଅଛି ଯେ ଚାଲୁନି ଏଇଟା କେବଳ ଅଛି ଯେତଳେ ଆଇ ଇନ୍ସପେକ୍ସନ ଆସୁଛି। ଏବେ ଆସି ଅଡିଟ ଏହା ହେଲେ ସେଟା ଖାଲି ଗୋଟେ ଜାଗାରେ ଖାଲି ଥୁଆ ହଉଛି। ଆମର ଅଛି ବୋଲି। ହ ସେଇ ଭିତରେ ଗୋଟେ ହେଲେ କପଡା ପଡୁନି କି ଚାଲୁନି।
ହୁଁ ଖାଲି ଦେଖେଇବା ପାଇଁ ଥୁଆ ହଉଛି, ତା ଛଡା କିଛି କାମ ନୁହେଁ ସେରା ତାର। ହୁଁ
କେବଳ ଦେଖେଇବା ପାଇଁ। ସେ ଯାହା ଅଡ଼ିଟ ହଉ କି ଇନ୍ସପେକ୍ସନ ହଉ। ଯାହା ଆସିବ ସବୁ ଚେକ୍ କରିଦିଆଯାଉଛି। ଆମ ପାଖରେ ଜିନିଷ ଅଛି ଚାଲୁ କି, ନ ଚାଲୁଛି, ସେ ତ ତାକୁ ଦେଇହବନି।
ଓହୋ, ଖାଲି ଲୋକ ଦେଖା ଖାଣିବା ପାଇଁ ରହିବା ଦରକାର ଖାଲି।
ହଁ ଦେଖିବାକୁ
ହୁଁ
ଆଉ ଗୋଟେ ଅଛି ଓଜନ ନାହିଁ। ହୋମିଓପାଥି ମେଡିକାଲଟା କୋଉଠି ଗୋଟେ ରହୁନି।
ହୁଁ।
ଟିସୁପେପର ଟା ଅଛି ଯେ ଯଦି ଥରେ ଅଧେ ଓଜନ କଲେ ଷାଠିଏ କେଜି ହବ।
ଥର କେ ଷାଠିଏ କେଜି।
ନା ନା ମାନେ ଥରଟେ ଗୋଟେ ଥରେ ଯଦି ଓଜନ ହେଲୁ
ହୁଁ।
ଆଉଥରେ, ଯଦି ଠିଆ ହବ ଗଲେ ପଅଁଷଠି ହେଇଯିବ।
ଏମିତି କଣ?
ହୁଁ ଏହା ମେସିନ୍ ସେମିତି ଦଶ ବର୍ଷର ମେସିନ୍ ଆଉ କଣ ଯଦି ଥରକେ ଠିଆହବୁ ଷାଠିଏ ଆଉ ଥରେ ଠିଆବୁ ଗଲେ ପଅଁଷଠି, ପଅଁଷଠି ହେଇଯିବୁ। ଆଉ ଥରେ ଯଦି ଠିଆ ହବୁ ବୋଲି, ପଞ୍ଚାବନ ହେଇଯାଇପାରେ।
ତାହେଲେ ସେଟା ଠିକ୍ ରେ କାମ କରୁନି ବୋଧେ ତାହେଲେ।
ନା, ଏହା କାମ କରୁନି ଲାଗିଯାଉଛି ମଝିରେ ମଝିରେ।
ହୁଁ ହୁଁ।
ପଅଁଷଠି ମନେକର ପଅଁଷଠି, ମାନେ ଯଦି ପଅଁଷଠି କିଲୋ ହେଲେ। ସେ ଓ୍ଲେଖଠୁ ଅଶି ଫୁଟ ଉପର ଗଲା ପରେ ସେ କଣ୍ଟା ଆସି ଦଶ ରେ ରହିବ।
ହୁଁ ହଉ। ଆପଣ ଗାଁକୁ କେବେ ଆସିବ?
ଯାଆନ୍ତୁ ଡାର୍ଜିଲିଂ ବୋଲି ଯିବା।
ଉ ହୁ, ଏ ରଜକୁ ଆସି----।
ବି ଚାଲିଲ
ହୁଁ
ହଁ ଯଥିଲ ଚାର ଯ
ଚାରିଦିନ ରହିକି ଆସିଲ। ଆଉ ଦୋଳି ଖେଳଛ ହାଲୋ ହାଲୋ ହାଲୋ
ହାଲୋ
ହ ଖାଲି ଭଜ ସରିଲାଣି
ହଁ ସରିଲାଣି ଖାଇବାକୁ ଡାକିଲେଣି ତ।
ହଉ ମାନେ ଖାଇକି ଆସିନ ରୋଷେଇ ସରିଲାଣି।
ହଁ ରୋଷେଇ ଏବେ ସରିଲା ସାଙ୍ଗେ ସାଙ୍ଗେ ରୋଷେଇ ଆଜି ତ ରୋଷେଇଆ ବିକ୍ରମ ନା କରୁଛନ୍ତି ଆଉ।
ହୁଁ।
ଆଜି ପୁରା ଲଙ୍କାଗୁଣ୍ଡରେ ଆଜି ନାଲି କରିଦେବେ ସମସ୍ତେ଼
ନାଲି ଆଉ।
ହଁ।
ଆଉ ବଡ଼ ପିଲା କିଏ କିଏ ଆସିଥିଲେ।
ସବୁ ବଡ଼ ପିଲା ଅଛନ୍ତି।
ହୁଁ।
ହୁଁ।
କାଲି ଖୁସି ଫୋନ କରିଥିଲା ଯେ
ହୁଁ।
କେତେ ଟଙ୍କା ଆସିଥିବ କହିଲୁ ସେଟା ଅନୁମାନ।
ବୋଧେ।
ଆଁ।
ତିରିଶ ଚାଳିଶ ଟଙ୍କାତ
ଏକଚାଳିଶ ଟଙ୍କା ଆସଲା। ସିଏ କଲ୍ କରିଥିଲା ମତେ ଯଦି ଏକଚାଳିଶ ମିଳଚି ତାଙ୍କୁ କେତେ ଟଙ୍କା
ଆରେ ଆଜି ଖେଳୁଥିଲୁ ପଡିଆରେ ଯେ ଶୁଭକାର୍ଯ୍ୟ ସେ ମାନେ ବାଁପଟ ସାଇଡ ବଲ୍ ଜମାରୁ ଖେଳି ହିଁ ପାରୁନି।
ଅବସାଇଟ ବଲ?
ଖାଲି ଗୋଟେ ଜାଣିଛି କଣ ଦେଖିଲୁ ଖାଲି ସେପଟକୁ ଖେଲିଲେ ଆକୁ
ମାନେ ଜାଗା ବଲ୍ ହବ ଲେଗଷ୍ଟମ୍ପ ବଲ୍ ଖେଳୁଛି ଆଉ
ହଁ ଏପଡ ଜମାରୁ ସେମିତି କଲେ ତୁ ଛଅଟା ଯାକ ଭଲ ପକେଇ ସେମିତି ଠିଆ କରେଇ ଦବୁ ତାକୁ।
ଗୋଟେ ପଳେଇଲା ଉଇକେଟ ଲାଇନ ବଲ ଯାକ ଓଭରପିଚ ଗୁରା ଖେଳୁଛି
ମୁଁ ଆଜିିବ ଆ ଟିକେ
ଏବେ ଏବେ ଫାଷ୍ଟ ଫାଷ୍ଟ ଖେଳିଲେ ସବୁ ଆମେମାନେ ଯେନ୍ତି ଖେଳୁଥିଲେ ଫାଷ୍ଟ କ୍ରସ ମୋଡ଼ରେ ରହିବା। ଯାହା ବଲ ଆସିଲା ଲେଗ ସାଇଡ ଭିଡିକି ବାଡେଇବ।
ହୁଁ।
ଏବେ ଯେମିତି ଯାହା ବଲ୍‌ ପଡୁଥିଲ ଏ ସାଇଡ୍‌ ଯେତିକି ବଳ ଅଛି ମାରଦେଉଛନ୍ତି।
ହୁଁ ହୁଁ। ଆଜି ଗୁମାନୀ କି ଦେଖୁଛୁ ଇଏ ମାରିଛି ଅଠର।
ଏଇ ଯୋଉ ତା ନା କଣ କି ଏ ଚିକୁଲୁ।
ହୁ ହୁଁ। ଏ ଚିକୁଲ ହେକାର କଣ କହିଲୁ ରେଷ୍ଟ ପାୱାର ଅଛିରେ। କହିଲି ଚିକୁଲ ହେକାର ରିଷ୍ଟ ପାୱର ଅଛି ସେଇଠୁ ସାଙ୍ଗେ ସାଙ୍ଗେ ବିଡି ଦଉଛନ୍ତି।
ହଁ ମୁଁ ଆଜି ଦେଖିଲି ଗୁମାନୀର ବଲର କେତେ ତଳେ ରହୁଛି ତଥାପି ସେଇଠୁ। ମାରିଦେଲା।
ସେ ବା ଚିକୁଲ ର ଶୁଭର ଇଏ ଦେଖିବୁ। ମା ଫେର ତ
ହୁ।
ନୂଆ ସାହିରଟେ ପିଲାଟେ ଆସୁନି।
ହୁଁ।
ତାଙ୍କର ଯୋ ଅଙ୍ଗନ ଭାଗିଥିଲେ। ତାର ଦେଖିବୁ ଏମତି ରିଷ୍ଟ କରାଯାଇ ସାଡ଼େ ଦେଖି ପାରୁଥିବେ।
ହଁ ନାଇଁ ଏଗୁରାଜର ସବୁ ଆଣ୍ଟି ତୋଜ୍‌ ବାହାରିଗଲାଣି।
ହଁ।
ମାନେ ଏ। ସିଏ ଖେଳୁଛି ସିଏ ସବୁଆଡେ ବଲ୍ ଖେଳୁଛି କିନ୍ତୁ ବାଉନସର ଖେଳି ପାରୁନି। ବାଉଁଶରେ ମାରିଲେ ସେ ଟେକିଦଉଛି ଉପରକୁ।
ଆଉ ଆକା କହୁଛି ଇଏ। ଏଟ ସବୁ ଅଫ୍ ସାଇଡ କେହି ଖେଳୁନାହାନ୍ତି।
ସବୁ କଣ କହିଲୁ ସବୁ ସଟ୍ ପିଚ୍ ବଲ ବନକି ରହିବେ ପଇଲା ତ ଭିଡ। ପହିଲା ତ ଭିଡ ଆଉ ଯୋଉଟା ଓବର ବ୍ରିଜ ହେଲା ସେଟା ଷ୍ଟେଟରେ ମାର।
ହୁଁ ଏମତି ଚାଲିଚି ଆଉ ଖେଳିବାକୁ ତ ଚେଷ୍ଟା କରୁନାହାନ୍ତି କୁଆଡେ ହବ ବଲ୍‌। ଏ ଜାଣୁଚ ଏମିତିରେ ବି ହଉଛ ସେମିତିରେ ବି
ହାଟ୍ ଚୋ
ମୁଁ ତ ଆଜି ଶୋଇଥିଲି। ସାଢେ଼ ଚାରିଟା ରେ ଆଲାରାମ୍ ଦେଇକି ଉଠିକି ଆସିଛି।
ଏତେ ଜାଣିଛୁ ଯାଇଥିଲା କୋଉ ଦିନ ଟିକେ ଖେଳିବାକୁ ଯେ ମାନେ ଆଗୁଆ ଡେଇଁଲେ ଖେଳିଗଲେ ତିନିଶହ ଟଙ୍କା।
ଇଷ ଭଡ଼ା।
ଯଦି ମତେ ଫୋନ କରିଥା ମୁଁ ଯୋଉଦିନ ଆସିବାଟା ସୋମବାରେ ।
ହଁ।
ରବିବାର ଦିନ ସନ୍ଧ୍ୟା ଆସିକି ଫୋନ କରିଥିଲା ଯେ ସୋମବାର ଦିନ ଖେଳ ଅଛି। ମୁଁ ଯୋଜନା ଆଜି କରିଚି ତାକୁ ଶୁଭକୁ ଫୋନ
ହୁଁ।
ଶୁଭ କହିଚି ତିନିଶହ ଟଙ୍କା ଦେଲେ ଯିବି ନହେଲେ ଯିବିନି।
ମାନେ ପଇସା ନେଇକି ଖେଳିବାକୁ ଯିବ।
ହଁ।
ଭଡ଼ା ପ୍ଲେୟର ଆଉ।
ସେ ନିଜର କେତେ
ହୁଁ ହୁଁ।
ନା ଏଥର ଯିବି ଯଦି ତିନିଶହ ଟଙ୍କା ନେଇକି ତିନିଶହ ଟଙ୍କା ଯିବି। ଯଦି ଦୁଇରେ ତିନିଟା ଛକା ବାଜିଗଲା ଦେନ୍ ଆଉ ଆଉଥରେ ଯିବି।
ଆରେ ଏଇ। ତାର ଗୁଡ଼ା ଏତେ ପଇସା କଣ ପଡୁଛି କେଜାଣି।
ତାର ଅଛି ଦି ତିନି ପ୍ରକାର ଅଛି ଦୋକାନରେ ଯାଇକି ବୁଝିବୁ। ହୁଁ।
ସେ ଯେଟା ପବ୍ଲିକ - - ସିଏ ଯୋଉଟା ବୁଝିଥିଲା ସେ କହୁଛି ହଁ। ସେ ଯୋଉଟା ବୁଝିଥିଲା ସେଇଟା ବହୁତ୍ ପଇସା କହୁଛି ମ। ଏତେ ପଇସାରେ କାମ କରିହଉନି। ବହୁତ୍ ଅଧିକା ହେଇଯାଉଛି।
ନର୍ମାଲ ରେ ଦେଖିକି ଯାଉଛି ସେଇ ଅନୁସାରେ ତାରଟା ଚଳିବ। ଆଉ ଯୋରାକ କାମ କରୁଛନ୍ତି ଆପାର୍ଟମେଣ୍ଟ୍ ହେଇକା ସେଇଥିରେ ସିଏ ରହିବ ନା ପଡିି ଅଛି ଦାମିକିଆର ପକଉଛନ୍ତି‌।
ହଁ। ଏଇ ତାର ଗୁଡ଼ାକ ର ଲମ୍ବା ବା ନବେ ମିଟର ରହୁଛି।
ହଁ କଏଲ ଅନୁସାରେ।
ହଁ।
ଏ ସେରା ସେ ଦାମିକିଆ ଦାମିକିଆ ଆପାର୍ଟମେଣ୍ଟ୍ ରେ ପକଉଚନ୍ତି। ତା ବୋଲି ତ ଆମ ଘରରେ ମାନେ ଏତେ ତାର ଲାଗିବନି କି ଆମର ଏତେ ଭୋଲ୍ଟେଜ୍ ରେ କରେଣ୍ଟ ଯିବନି।
ହଁ
ଆଉ ଦେଖିକି ବୁଝିପାରୁନି।
ହଁ ହଉ ହଉ ମୁଁ ଯାଉଛି ଖାଇବାକୁ ଯାଉଛି। ଦେଲାନି ହୁଁ। ହୁଁ।